ହାଲୋ।
ହାଲୋ।
ହଁ କୁହନ୍ତୁ।
ହଁ କଁ କରୁଥିଲେ?
ରୋଷେଇ କରୁଚି ଆଉ।
ରଷେଇ କରୁଚନ୍ତି ଆ ବର୍ଷା ହେଇଥିଲାକି?
ନାଇଁ ମା ବର୍ଷା ଉଠଉଚି ବିଲକୁଲ୍ ବର୍ଷା ନାହିଁ।
ଆଚ୍ଛା। ଆଉ ରଜ ରାତି ପାଇଲେ ରଜ କଣ କିଛି ପିଠା ପଣା କଣ କରିଚନ୍ତି?
ହଁ ପିଠା କରିବୁ ଆଉ ସଂକ୍ରାନ୍ତି ଦିନ କରିବୁ ଆଉ କାଲି କଣ କରି
ଆଚ୍ଛା ତମର ସିଆଡ଼େ ରଜ ଭଲ ହୁଏ?
ଏ ଆମେ ତ ଏଠି ରହୁଛୁ ସହରରେ ତ-ଅ-ଅ ସହରରେ ପାର୍କ ଫାର୍କରେ ହୁଏ। ଗାଁ ରେ ମଜା ନା ଆଉ ସହରରେ କଣ ମଜା।
ହୁଁ ଆମ ସେଆଡେ ଆମ ଏଇଆଡେ ଗାଁତ ତ ଆମ ଏ ରଜଟା ଭଲ ହୁଏ। କିନ୍ତୁ ଆମ ଘରେ ରଜ ନାହିଁ ଆଉ। ପିଠା ପଣା କିଛି ନାହିଁ। ଆଗୁଆ ଦୁଇ ଦିନ ତିନି ଦିନ ଆଗରୁ ଏମିତି ନୂଆ ପିନ୍ଧି ଦେଇଥାଉ ନୂଆ-ଆ-ଆ-ଆ ଖାଇ ଦେଇକି ତାପରେ ହଁ ସେଇଦିନ ପୁଣି ସେଇ ଇ ଡ୍ରେସ ହଉ ଶାଢୀ ହଉ-ଉ-ଉ ସେଇଦିନ ପୁଣିଥରେ ପିନ୍ଧେ ଆଜି ଏ ଯୋଉ ଆଚ୍ଛା ନାଇଁ ସେଟା ମାନେ ଯାହାଲେ ପୁରୁଣା ହେଇଥିବା ଦରକାର ଆଉ। ପୁରା ନୂଆ ପିନ୍ଧାଯିବନି।
ଥରେ ଯେମିତି ହେଲେ ପିନ୍ଧିଥିବ।
ହଁ। ଆ-ଆ-ଆ ଉ ସାଙ୍ଗ, ପଡିଶା ଘରକୁ ନା ପି ପିଠା ପଣା ଆଣି ଦିଅନ୍ତି ସେଇଗୁଡା ଖାଉ ଆଉ ଘରେ ଯେମିତି ରୋଷେଇ ହୁଏ ସେମତି ରୋଷେଇ କରି ଖାଉ। କିନ୍ତୁ ପିଠା ପଣା ହୁଏନି।
ଆଉ ପଢାପଢି କେମିତି କଣ କରୁଛନ୍ତି?
ପଢାପଢି-ଇ-ଇ ସରିି ସାରି ସାଇଲାଣି।
କଣ ମାନେ-ଏ କଣ ପଢିଥିଲେ? ଚାକିରୀ ପାଇଁ କଣ-ଅ-ଅ-ଅ ଚାହୁଁଛନ୍ତି ନା ଏମିତି ଖାଲି ପଢିକି
ନାଇଁ ରହିଗଲି ରହିଗଲି ତ-ଅ-ଅ ମୁଁ ଏବେ-ଏ-ଏ-ଏ-ଏ ମ୍ୟାରେଡ ହେଇସାରିଲାଣି ତ। ଏବେ ଏବେ ଉ
ହୁଁ
ହଁ ସରି ସାରିଲାଣି। ଏବେ ତ ରୁ-ଉ-ଉ-ଉ ରୁଟି-ଇ-ଇ କରିଦେଇକି ଆସିଛି ହାରି ଆଉ-ଉ-ଉ-ଉ ଛତୁ ବନେଇଛି ଆଉ ପୋଟଳ। ଭଜା ଟିକେ ବନେଇଥିଲି ନାଇଁ ଛତୁ-ଉ-ଉ-ଉ ତରକାରୀ ବନେଇ ଦେଇଛି।
ଛତୁର ଯୋଉ-ଉ-ଉ ଫୁଲ ଟାକୁ କେବେ ଖାଲି ତେଲରେ ଭାଜିକି ଚିିପିକି ଖାଇଛନ୍ତି ଲଙ୍କା ସାଙ୍ଗେ?
ହଁ ହଁ ସେଇଟା ବହୁତ ବଢିଆ ଲାଗେ।
ସିଏ ସବୁଠୁ ତା ତରକାରୀ ଭଜାଠୁ ସିଏ ହିଁ ଟେଷ୍ଟ।
ହଁ ଆଜି ଏବେ ଯୋଉ ଖରା ଗରମ ହଉଛି ସେମିତି ମାନେ ପଖାଳ ହେଇଥିବ ଦହି ପଖାଳ ଏମିତି ଟିକେ ଚକଡା ଚକଡି ହେଇଥିବ ତା ସହିତ ଟିକେ ଆମ୍ବୁଲ ଖଟା ଥିବ ଆଉ ରସୁଣ ଟିକେ ଥିବ
ଆଉ କିଛି ଦରକାର ନାହିଁ ଆଉ ସେତିକି ହିଁ ହେଲେ ଯଥେଷ୍ଟ। ଆମର ବି ସେଇ ସବୁ ଛତୁ ଆଣିଲେ କେବେ ତର କାରୀ-ଇ-ଇ ବନେଇବା ସେଇ ତା ଫୁଲ ସ
ସେଟା ବଟମ ଛତୁ ଟା ତ ସେଥିଲାଗି ଟିକେ ମସଲା ତରକାରୀ ହେଇଗଲା ଆଉ।
ହଁ ବଟମ ଛଟୁ ଟା ତ ଏମିତି ଭଲ ଲାଗିବନି।
ହୁଁ ସତ।
ବାଉଁଶ ଛତି ଖାଇଛନ୍ତି କି ନାଇଁ?
ନାଇଁ। ଆମ ସିଆଡେ ଆମ ଇଆଡେ ନାହିଁ ସେଟା ଜାଣିଛି କିନ୍ତୁ ଆମ ଏଠି
ଏ କମ୍ ସସ୍ଥା ଇ ଯୋଉ ଆମ ନାଡ ଛତୁୁ ନୁହେଁ ନାଡ ଛତୁ ତ ଏବେ ଶହେ ସତୁରି, ଅଶୀ, ଦେଢଶ ଠୁ କୁଆଡେ କେମିତି ରହୁଚି, ସିଏ ସେତେବେଳେ ଚାଳିଶ କି ପଚାଶ ଟଙ୍କା ସେଇଟାତ ବହୁତ ଭଲ ଲାଗେ, ତାକୁ ମସଲା ଦେଇକି ଟିକେ କରିବ ମତେ ତ ବହୁତଭଲ ଲାଗେ, ଯେମିତି ଚିକେନ୍ ଖାଇଲାପରି ପାଉଁଶ ଛତି ହିଁ ନା କୁହନ୍ତି ସେଟାକୁ
ଆଁ ସେଟା କୋଉ ସିଜିନି ରେ ହୁଏ? ବର୍ଷା ସିଜିନି ରେ
ହଁ, ବର୍ଷା ସିଜିନିରେ ବି ହୁଏ, ଏବେ ନାଇଁ ବର୍ଷା ସିଜିନିରେ ହୁଏ, ଶୀତ ସିଜିନି ବି ହୁଏ।
ଆଚ୍ଛା ଆଚ୍ଛା
ଶୀତ ସିଜିନି ମୁଁ ଖାଇଥିଲି।
ଟାଉନ ଉପରେ ରହୁଛୁ ଯେହେତୁ ମାର୍କେଟ ସବୁ ଭେରାଇଟି ମିଳିପାରିବ।
ଟାଉନ୍ ଉପରେ ତୋ ଗାଁ ରେ ପାଇଁ ଭାନୁଛତି ଭାନୁଛନ୍ତି ଏବେ ମୁଁ ଶୁଣି ନଥି ଥିଲି, ଭାଲୁଛତି ଦେଖିଥିଲି।
ଆଛା, ହୁଁ।
ଆଉ ଗୋଟେ ଥିଲା ରୁଟୁକୋ ଛତୁ ଖାଇଛନ୍ତି? ରୁଟୁକୋ ଯୋଉ ଓ ମାଟି ତଳେ ପଥର ନାକି ହୁଏ।
ହୁଁ, ହୁଁ, ହୁଁ।
ସିଏ ତ ଯେମିତି ମଟନଠୁ ବଳି।
ବଳି ହିଁ ହି, ହଁ ସେଟା ଆମ ଆମ ୟାଡେ ହୁଏ।
କି କଷ୍ଟ ଲାଗେ ବନେଇବାକୁ? ପାଇଁ, କାନଟା ଘଷିକି କଣ ଗୋଟେ କରନ୍ତି ନା ମୁଁ ଛୋଟ ବେଳେ ଖାଇଥିଲି।
ଇଏ ର ମଜାଟା ଅଲଗା
ହଁ, ତାର ମଜାତ ଅଲଗା
ନା, ହୁଁ। ନାଇଁ ଗାଁରେ ସିନା ନାମ ମାତ୍ର, ଗାଁ ରେ ଇ ଇ ଉ। ଓଉ ସବୁ ଯେହେତୁ କହିବେ ଗାଁରେ ଅଛନ୍ତି ତ ସବୁ ଭେରାଇଟି ପାଇପାରୁଥିବେ। କିନ୍ତୁ ଭୁଲ୍ ଧାରଣା, ସହରରେ ସବୁ ପ୍ରକାର ମିଳିଥାଏ।
ସହଲେ ଉଁ ପଇସା ଯିବ, କିନ୍ତୁ ସବୁ ଜିନିଷ ଯାହା ଖୋଜିବେ ପାଇଯିବେ, ଗାଁ ରେ ବରଂ ମିଳିବନି।
ନା ତ କିଛି ମିଳିବନି କହିବାକୁ ଗଲେ।
କିନ୍ତୁ ଗାଁରେ ମାଗଣା ସବୁ ପାଇବା ଯେ, ଏଠି ଆମେ ବିଡା ଏଇ ଯୋଉ ଖଡା ଶାଗ ନାଲି ଖଡା ଶାଗ ବିଡାବି କୋଡିଏ ଟଙ୍କା, ବିନା କୋଡିଏ ଟଙ୍କାରେ ଶାଗ ବି ମିଳୁନି ଏଠି।
ଆଛା ଆମର ବାଡିରେ ସବୁ ଲଗା ଯାଉଛି କରାଯାଉଛି।
ଓ ବାଡ଼ିରେ ବନେଇଛନ୍ତି?
ହଁ, ବାଇଗଣ, ଭେଣ୍ଡି, ଶାଗ। ଭେରାଇଟି ଉପରେ ଫୁଲ ଗଛ ବ-ବଗିଚା କରାଯାଉଛି। ବେଶୀ କିଛି ନାହିଁ, ଅଳ୍ପ ଯେହେତୁ ମେମ୍ବର। ହଁ, ଅଳ୍ପରେ ଟିକେ ଟିକେ ଖୁସିରେ ଗୋଟେ କରିବା କଥା ଆଉ କରାଯାଉଛି‌।
ସେତିକି ବି ତ ବହୁତ ଭଲ ନା ବାଇଗଣ ଟିକେ ହେଲା ଭେଣ୍ଡି ଟିକେ ଆସିଲା, ଶାଗ ଟିକେ ଶାଗ ହଉଛି ଇମ୍ପୋଟାଣ୍ଟ ଟିକେ ଲଙ୍କା ଗଛଟେ ଥିବ।
ଲଙ୍କା ଗଛ ହଁ।
ଆଉ
ଓଃ ଆଉ ହେମିତି ଚାଲିଚି ଆଉ।
ବାପ ଘରଆଡେ ଯାଇନାହାନ୍ତି?
ପୁଅ ହେଇ, ବାପ ଘରଆଡେ ଭଲ ରଜ ହୁଏ।
ସେଆଡେ କେମିତି ରଜକୁ ଯାଇନାହାନ୍ତି ଯେ? ଆଉ ପ୍ରଥମ୍
ହଁ ରଜମଉଜ ପ୍ରଥମ ମହୋତ୍ସବ କ କରନ୍ତି। ଦୋଳି ଫୋଳି ସାଇମାନଙ୍କରେ ଦୋଳି ଫୋଳି ସବୁ କରାନ୍ତି। ଆଉ ସେ ଜେଜେବାପା ଜେଜେମା ମାନେ ପାନ ଆଣିକି ଦିଅନ୍ତି। ହିଇ ଆଉ ସଂକ୍ରାନ୍ତି ରଜ ସଂକ୍ରାନ୍ତି ଦିନ ବଡି ଭୋର ସକାଳେ ଉଠି ଅଁ ଆମର ସେଆଡେ଼ ପାହାଡ ଗୋଟେ ଗାଁ ପାଖରେ ପାହାଡ ଅଛି ଦଶ ପନ୍ଦର କିଲୋମିଟର ଡିଷ୍ଟାନ୍ସ ରେ ହ ସେଇଠୁ ଠାକୁର ଆସୁଛନ୍ତି ଠାକୁର ଅଛନ୍ତି। ଆଉ ଯିଏ ମାନସିକ କରିଥିବ ସେଇ ଜାଗାକୁ ଯାଆନ୍ତି ଦର୍ଶନ ସରିଲେ ତଳକୁ ଆସିକି ତଳେ ଆଶ୍ରମ ଅଛି। ରାସଘରେ ଭୋଜି ଗାଁ ଲୋକଙ୍କ ସହିତ ଭୋଜି ବ୍ୟବସ୍ଥା ଦହିପାଣି ବ୍ୟବସ୍ଥା ସବୁ ପ୍ରକାର ସୁବିଧା ଟା କରିଥାନ୍ତି। ସେଟା ଆଡୁ ଭୋଜି ଭାତ ଖାଇ କି ଘରକୁ ଆସନ୍ତି। ଥାର୍ଡ଼ ରଯ ଦିନ ଆମେ ନିଜେ ସାଙ୍ଗସାଥି ମିଶି ଭୋଜି ଭାତ କରିଥାନ୍ତି। ଏମ୍ତୀ ଆମର ଆଡେ ତିନିଦିନ ରଜ ପାଳନ କରାଯାଏ ଆଉ।
ନାଇଁ ସଂକ୍ରାନ୍ତିରେ ତ ଆମେ ଝିଅ ମାନେ ମହିଳା ମାନେ ଯୋଉ ପରିବା କାଟନ୍ତିନି ସେଇଟା
ନା ସକ୍ରାନ୍ତି ନୁହଁ ଆମର ତିନି ଦିନି ଯାକ କରନ୍ତିନି।
ଆଛା ତିନିଦିନି ଯାକ ପରିବା କାଟିବନି।
ନା ଆମ ଆଡେ ତିନି ଦିନ କାଟିବନି ବାଟିବନି କିଛି ନାହିଁ। ଆ ଆଗୁଆ ହାଁ ହାଁ ଆମେ ଆଗୁଆ ଗୋଟେ ଦିନ ଆଗରୁ ଧର ଆଜି ତିନି ଦିନ ପାଇଁ ମସଲା ସେମିତି ତାର କିଏ ଅଛନ୍ତି ପୁରୁଷ ଲୋକ କିଏ କରିଦିଅନ୍ତି। କିଛି କଥା ନାହିଁ ସେ ସବୁଦିନ ସେ କରିଦେଇ ପାରିବେ ଧର କିଏ ଏକୁଟିଆ ଲୋକ ସେ ମସଲା ବନେଇକି ଫ୍ରିଜରେ ପୁରା ତିନି ଦିନ ପାଇଁ ସେ ଟିଫିନରେ ରଖିକି ବି କରୁଛନ୍ତି। ଯଦି ଯେ ମସଲା ତରକାରୀ ଆମିଷ ଯେହେତୁ କାଲି ଆମିଷ ବାର। ହଁ ସେ ସେ କରିକି କରାଯାଉଛି ଆଉ।
ଆଚ୍ଛା ବାଟି ପାରିବନି କିନ୍ତୁ ମସଲା ଟା ଛେଚିକି ବନି ପାରିବ କି ନାହିଁ।
ନାଇଁ ଛେଚା ଛେଚି ଆ କିଛି ଆ ଆମର ଟିକେ ପରମ୍ପରା ଟା ଅଧିକ ମାତ୍ରାରେ ମାନେ ମାନନ୍ତି।
ଆଚ୍ଛା।
ଛେଚିବନି ବାଟିବନି କାଟିବନି କେତେ ପ୍ରକାର। ସନ୍ଧ୍ୟା ପୂର୍ବରୁ ଧର ଖରାଦିନ ରାତିରେ ଭାତ ଖାଇ ଦିଅନ୍ତି ପ୍ରାୟ ଲୋକ ଆମ ରଜ ତିନି ଦିନି ଗରମ ଯେତେ ହଉନା କାହିଁକି ସନ୍ଧ୍ୟା ପୂର୍ବରୁ ତମେ ଖାଇଦବାର ଅଛି ରାତିରେ ରୁଟି ଖାଇବାର କିନ୍ତୁ ଉସୁୁନା ଖିଆଯାଏନି। ଉଷୁନାଭାତ ଖାନ୍ତିିନି।
ଆଛା ଭଲ ଗୋଟେ ଗୋଟେ ଜାଗାରେ ଆମର ସୋନି ଓଷାରେ କଣ ଭାତ ଖାଆନ୍ତିନି ରୁଟି ଖାଇଦେବେ ସନ୍ଧ୍ୟା ଆରୁ ବା ରାତିରେ ରୁ
ହଁ ଶନିବାର ଦିନ ହଁ ଆମ ଆଡେ ଆମ ଆଡେ ବି ସେମିତି ଅଛି।
ସେମିତି ନାଇଁ। ମୁଁ ବି କରୁଥିଲି ସନି ଓଷା କିନ୍ତୁ ମୁଁ କେବେ ସେଇ ସନି ଉଷା ମାସଟା ହିଁ ବାହାରିପାରେ ତାପରେ ଆଉ ବାରିି କାହିଁନା ମନେ ତ ପଡେନି ଆଉ।
ହଁ
ଆଉ ଯୋଉଦିନ ଓସା ବ୍ରତ ତ କରୁଥିବି କାହିଁ ସେଇଦିନ ମତେ ପଖାଳ ଖାଇବାକୁ ବେଶୀ ଇଚ୍ଛା ହୁଏ।
ଇଛା ହୁଏ।
ଅଲଗା ଦିନେ ଏତେ ଇଚ୍ଛା ହବନି। କିନ୍ତୁ ଯୋଉ ଦିନ ଓଷା ଥିବ ସେଇଦିନ ପଖାଳ ଭାତ ଟିକେ କେମିତି ମିଳିବ ଖାଲି ଭାବି ମୁୁ ସେଇଥିପାଇଁ ଧୀରେ ଧୀରେ ଛାଡ଼ିଦେଲି। ମୁଁ କହିଲି ଏଆଡେ ଉଷା କରୁଥିବି ଏପଟେ କହୁଥିବି କେନ୍ତି ପଖାଳ ଭାତ ଟିକେ ଖାଇବି ଲାଭ କଣ।
ଲାଭ କଣ।
ତେଣୁ ନକରିବା ଭଲ। କାଇଁ ମିଛରେ ନାଁକୁ କହିବି ସବୁ କରୁଛି ସବୁ କରୁଛି ନଥିବ।
ହୁଁ ନିହାତି। ହ ବହୁତ ସବୁ ବେଳେ ସବୁ ପ୍ରକାର ଓଷା ବାର କରିଥିଲି। ତ ଗ୍ୟାସ୍ ପ୍ରୋବ୍ଲେମ ବାହାରିବା ସକାଶେ ମୁଁ ବି ବହୁତ କିଛି ଛାଡିଦେଲିନି ଓଷା ବାର। ଆଉ ରହି ହଉନି ସକାଳ
ହଁ ଆଉ କଲେ ଭଲ ନା। ଖାଇବା ଲାଡିକି ଦଶଟା ପାଖାପାଖି ହେଇଯିବ ଆଉ।
ଓ ହୋ ହଁ ସେମ ଟାଇମ୍ ଆମର ବି ସେତିକି ଟାଇମରେ।
ସମସ୍ତେ କିନ୍ତୁ ଜଲ୍ଦି ଖାଇବା କଥା ଚାରିଟା ପୂର୍ବରୁ ଖାଇଦବା କଥା କିନ୍ତୁ ସମୟ ନାହିଁ। ଉଁ ମା ଆସିଲାଠିକି ରାତି ହେଇଯାଉଛି ଦଶଟା। ଧୁଇଁ ହେଇକି ଖାଇଲାଠିକି ତ ସାଢେଦଶ ତାପରେ ନିଜ କାମ ପୁଣି ରାତିରେ
ପଢାପଢି କରୁଚନି?
ମୁଁ ତ ପଢୁଥିଲି ତାପରେ ବାହାଘର ହେଇଗଲା ଆଉ ପଢିବା ପାଇଁ କାଇଁ ଆଉ ସମୟ ମିଳିଲା ନାହିଁ। ଏବେ ଭାବୁଛି ଡିଷ୍ଟାନ୍ସ ରହିକି ଯେମିତି କରୁ ଛନ୍ତି ସବୁ ସେମିତି କରିବି।
ହଁ ଯଦି କିଛି ସେମିତି ସୁବିଧା ମିଳୁଛି କାହିଁ ହାତ ଛଡା କରିବ। ଯଦି ଉଭୟ ପାଖରେ ଟାଇମ ଦେଇ ପାରୁଛନ୍ତି ତାହାଲେ ନିହାତି
ହଁ ହଁ ଆଚ୍ଛା ମୋ ଫୋନ୍ ଚାର୍ଜ ସରିଗଲାଣି ମୁଁ ର
ଠିକ ଅଛି ଠିକ ଅଛି ହଉ।